ଓ।
ହଁ ସାଙ୍ଗ କଣ କରୁଛୁ?
ହଁ ଭାଇ ନମସ୍କାର ଆଉ କେମିତି କଣ ଅଛ?
ହଁ ଭାଇ ଭଲ ଅଛି, ଆଉ ଏବେ ତ ଶୋଇକି ଉଠିଲି, ଆଉ ତମେ କଣ କରୁଛ?
ହଁ ସେଇ ସେମିତି ଦେଖା ସହର ରହିଲେ ତ ସମୟ ଜଣାପଡ଼ିବାକୁ ନାହିଁ ଏବେ ଉଠିଲି ଆଉ। ଆଉ କଣ ଜଳଖିଆ ସରିଲାଣି ନା ସରିନି?
ହଁ ଭାଇ ଏବେ ହିଁ ଜଳିଖିଆ ଖାଇକି ଆସିଲି ଜାଣିବା କଥା ଏଠି ସଦାବେଳେ ତ ଆଉ ମା ଚଟଣି ଖାଲି କରୁଛନ୍ତି। ଆଉ କିଛି ମିଳିବ ନାହିଁ ସେତିକି ଖାଇକି ରହିବା କଥା ଆଉ, ଉପମା ହେଇଥିଲା ଖାଇକି ଆସିଲେ ବି ଆଉ।
ଆଉ ଘରେ କେମିତି ଅଛନ୍ତି ସବୁ ଭଲ ଅଛନ୍ତି ନା ଦେହ କଣ ଖରାପ ଅଛି କାହାର?
ହଁ ଘରେ କାଲି କଲ୍ କରୁଥିଲି ଭାଇ କି ଟିକେ ଜର ହେଇଛି। ଆଉ ସମସ୍ତଙ୍କ ଦେହ ସୁସ୍ଥ ଅଛି ଆଉ ତମ ଘର କଥା କଣ?
ହଁ ଆମ ଘରେ ସେ ମା ର ଟିକେ ବାତ ଅଛି। ନହେଲେ ଆଉ ସମସ୍ତେ ଭଲ ଅଛନ୍ତି।
ହଁ ହଁ ଆଉ ତମର କେମିତି ଚାଲିଛି ସହରରେ କାମ ଫାମ ସବୁ।
ହଁ କାମ ତ ଭଲ ଚାଲିଛି ସବୁ। ଆଉ ମୁଁ କଣ କହୁଥିଲି କି ଆଉ କଲେଜ କେବେ ଆଡ଼େ ଯାଉଛେ ଆମେ। ଇଆଡେତ ରହିଲେ ଆଉ କେବେ ଆଡ଼େ ଯାଉଛେ ଆମେ ସବୁ ମିଶାମିଶି ହେଇକି ବୁଲିବା।
ଆରେ ମୋର ଏଠିକା କାମ ସରିବ ଆମର ଜୁଲାଇ ତେର ତାରିଖ। ମୁଁ ସହରରେ ପହଞ୍ଚିଲାରୁ ଆମ ଗାଁରେ ପହଞ୍ଚିଲାରୁ ହବ ପନ୍ଦର ଷୋହଳ। ଭାବୁଛି ଅଗଷ୍ଟ ମାସ ପରେରୁ ସବୁ ମିଶାଇ ମିଶିକି କଥା ହେଇକି ଯିବା ଆଉ।
ହେଲେ ଅଗଷ୍ଟ ମାସ ପର୍ଯ୍ୟନ୍ତ ଜଗେଇିବାକୁ ପଡ଼ିବ ଏମିତି କହୁଛ ତମେ ନାହିଁକି।
ହଁ ଆଉ ଜୁଲାଇ ଚାରି ପାଞ୍ଚ ଦିନ ପାଇଁ କଣ ପାଇ ଜିବା ସେଇ ମାସଟା। ସେ ମାସ ଛୁଟି କରିବି ଟିକେ ଓଡିଶାରେ ବୁଲାବୁଲି କରିବା। ମୁଁ ଭାବୁଛି ତମ ଗାଁରେ ଟିକେ ଯିବି ବୁଲାବୁଲି କରିକି ଆସିବି।
ଆଉ କେବେ ଆଡ଼କୁ ଆସୁଛ ଗାଁକୁୁ ଟିକେ କୁଅ ଭଲସେ ସେ ସେତେବେଳେ ଆମେ ସବୁ ତମ ପାଇଁ ସାଜେଇକି ରଖିଥିବୁ।
ମୁଁ ଯିବି ହବ ଆରେ ଠିକ ତ ନୁହେଁ ଯାହା ବିି ଗଲେ ଜୁଲାଇ କୋଡିଏ ପରେ ହେଇ ଯିବି ତମ ଗାଁକୁ। ରହିଲେ ଗୋଟେ ଚିଲିକା ସେ ସାଇଡ ବୁଲାବୁଲି କରିକି ଆସିବି ଆଉ।
ଚିଲିକା କଥା ମନ କହିଲ ମୋର ମନ ପଡିଲା ସେଇ ପୁରୁଣା ଦିନ ତଳ କଥା। ଚିଲିକା ଆମର କାଳିଜାଇ ଫେମସ୍ ତମେ ଜାଣିଛ ନା ନାଇଁ।
ହଁ ହଁ ଜାଣିଛି ଭାଇ ଦେଖିଛିିବି ବହୁତ ଭିଡିଓ ତାର।
ହେ ହେଲେ ଆସ ତମର ଯଦି ମନ ପସନ୍ଦ ହଉଛି ତାହେଲେ ଆମେ ଚିଲିକା ଯିବା। କାଳିଯାଇ ବୁଲି ଆସିବା।
ହଁ ହଁ ହଁ ଭାଇ ଯିବି ଯିବି ପାକା ଯିବି। ଯିବି ବୁଲାବୁଲି କରିବା ହଉ ଭଲ ଗୋଟେ ବଣଭୋଜି ବି କରିବା ସେଠି ଆସିବା ଆଉ।
ବଣଭୋଜି ହେ ହଉ ହେଅନ୍ତାହଲେ ତ ଭଲ ହୁଅନ୍ତା କଣ ହଉଛି ଜାଣିଛ କି? ଆମର ଯେଉଁ ସବୁ କଲେଜ ସାଙ୍ଗସାଥି ଥିଲେ ଏବେ ଆଉ ନାହାନ୍ତି। ସେମାନେ ସବୁ ବାହାରକୁ ପଳେଇଲେଣି ଆମେମାନେ ତ ପାଠ ପଢୁଛେ। ନହେଲେ ଆଉ ସବୁ ଯିଏଯିଏ ସ୍କୁଲରେ ଥିଲେ ସେମାନେ କଲେଜ କୁ ଆସିକି ସବୁ ବାହାରେ କାମ କରୁଛନ୍ତି କିଏ ମୁମ୍ବାଇରେ ଅଛି କିଏ ଅ ବାହାର ସହର ଗୁଡାକରେ ରହି କାମ କରୁଛନ୍ତି। ସେଥିପାଇଁ ବଣଭୋଜି ଆଉ ହେଇପାରୁନି।
ହଁ ହଁ ମୋର ବି ସେମିତି। ଆଉ ସାଙ୍ଗସାଥି ତ ଯାହା ଆମ ଦଶମ କ୍ଲାସରେ ସବୁ ସାଙ୍ଗସାଥି ଥିଲେ। ଦଶମ ପରେ କିଏ କୋଉଠି ଜଏନ୍ ହେଲା କିଏ କୁଆଡେ ଗଲା। ଆଉ କେବେ ମିଶିଲେ କରିବା କଥା ଆଉ ଏମିତି ଆଉ।
ଯାହା ହବା କଥା ହଉଛି ଏବେ ଆଉ।
ତାହେଲେ ଆଉ ସ୍କୁଲ କଥା କୁହ କେମିତି ମନେ ପଡୁଛି ଆଉ ମୋର ତ ସଦାବେଳେ ମନେ ପଡୁଛି ସେଇ ପୁରୁଣା ଦିନସବୁ। ସ୍କୁଲ କଥା ଯିବା ଆସିବା ଖେଳ ବୁଲ ମଜା ମସ୍ତି ଆଉ ତମର କେମିତି କଣ ମନ ପଢୁଛି ନା ନାଇଁ ଆଉ ସେ ସ୍କୁଲ ଦିନର କଥା?
ହଁ ହଁ ସେଇ ସ୍କୁଲ କଥା କୁଆଡେ ଭୁଲି ଯିବି। ସେଇ ଖାଇବା ପିରିୟଡରୁ ମ୍ୟାଥ ପିରିୟଡ ଆମର ସଂସ୍କୃତ ପିରି ଗୋଟେ ସବୁ ବିରେ ଗୋଟେ ଗେମ୍ ଖେଳିବାକୁ ଯିବା ବାହାନା କାଢ଼ିକିରି ଆଉ ଲଘୁସଙ୍କା ଗଲେ, ଦଶ ମିଣ୍ଟି କହିକି କୋଡିଏ ମିଣ୍ଟି ପରେ ଆସିବେ ସାଙ୍ଗସାଥି ସାଙ୍ଗରେ ମଜା, କାମ ହୋମୱାର୍କ ଦେଇଥିଲେ କିଛି କରିବାନି ଟିଚର ଗାଳି ଶୁଣିବା, ହେ ସେଇ କଥା ତ କେବେ ଭୁଲି ହବନି ମନେ ପଡିବ ଯେ ଆଉ ଗୋଟେ ଦୁଃଖର କଥା ସେ କଥା ଆଉ ଆଣିପାରିବା ନା, ଆମେ ସେ ଜାଗାକୁ ଫେରି ପାରିବା। ଭାବିକି ଯାହା ରହିବା କଥା ଆଉ।
ବେଳେବେଳେ ମୁଁ ଭାବେ ଏ କି ମୁଁ ପୁଣି ଥରେ ସେଇ ପୁରୁଣା ଦିନକୁ ପଳେଇବା ପାଇଁ, ଛୋଟ ହେଇଯିବା ପାଇଁ କୋଡିଏ ବର୍ଷ ହେଇଗଲା କିନ୍ତୁ ବେଳେବେଳେ ଭାବେ ଯେ, ପାଞ୍ଚ ବର୍ଷ ହେଇଯାଆନ୍ତା ମୁଁ ପୁଣି ସେଇ ପ୍ରଥମ, ଦ୍ଵିତୀୟ ଶ୍ରେଣୀ ଯାଆନ୍ତି ଅଣ୍ଡା ଆଉ ଆମର ସୋୟାବିନ୍ ତରକାରୀ ଆଉ ଡାଲି ଏ ଯୋଉ ସବୁ ଯୋଉ ଆମକୁ ମିଳୁଥିଲା ମାଗେଣା ସେ ସବୁ ପୁଣି ଆମକୁ ମିଳନ୍ତା, ଖାଆନ୍ତେ, ବୁଲନ୍ତେ, ଖେଳନ୍ତେ ସେ ସବୁ ଭାବୁଅଛି ସବୁବେଳେ। କିନ୍ତୁ ଆଉ ସେଇ ଆଉ ଦୁ-ଦୁନିଆ ତାକୁ ଆମେ ଆଉ ପ-ଫେରି ଆଉ ଯାଇପାରିବାନି। ବହୁତ ମନେ ପଡୁଛି ସେଇ ଗଣିତ ଶିକ୍ଷକଙ୍କର ମାଡ ହଉ, ନହେଲେ ସାହିତ୍ୟ ସାରଙ୍କ କାନମୋଡ଼ା ହଉ, ବହୁତ ମନେ ପଡ଼ୁଛି।
ହଁ ସେଇଟା ତ ସତ କଥା। ତାପରେ ଗୋଟେ କଥା ମନେ ପଡୁଛି ସାଙ୍ଗ ସାଙ୍ଗେ ଯେ ମାଡଗୋଳ ଫାଡଗୋଳ ଲାଗିବାର ଝଗଡା ସେକ୍ସନ ଏ, ସେକ୍ସନ ବି ପିଲାମାନେ ଟିଚର ଆସିକି ଗାଳି କରିବାର, ପ-ପରୀକ୍ଷାରେ କମ୍ ମାର୍କ ଆସିଲେ ଘରକୁ କଲ୍ ଯିବାର ତାପରେ ବାହାରେ ଯାହା ଗେଟ ବାହାରେ କୋଉ ଜିନିଷ ମିଳିଲେ କିଣିିକି ଖାଇବାର ଆଉ ବାଣ୍ଟି ବାଣ୍ଟି କରି ଖାଇବାର, ସବୁ କଥା ମନେ ପଡୁଛି ଯେ ଆଉ ତମେ କହୁଛ ଯୋଉ ପିଲାଦିନ ଫେରିଯିବି, ସେଇଟା ତ ଆଉ ସମ୍ଭାବନା ନୁହଁ। ଯାହା ଭାବିକି ଲୋକମାନଙ୍କ ପିଲାମାନଙ୍କୁ ଦେଖିକି ହଁସେଇବା କଥା ଆଉ। ଆଉ ଆଜିକାଲିର ପିଲାମାନେ ତ ସେତକି ଜାଣିବେନି, ସବୁ ମୋବାଇଲ ପଳେଇ ଆଇଲା। ମୋବାଇଲରେ ଦେଖିକି ତାଙ୍କ ଦିନ କଟୁଛନ୍ତି। ଆଉ ଆମର ଟାଇମରେ ଆମେ ଥିଲେ ଖେଳ ବୁଲ କରିକି ଯାହା ଟାଇମ ପାସ୍ କରିବାର ଆଉ।
ସେଇ ଏକା, ମତଲବ ଆମର ଦିନ ଗୁଡାକ ଆଉ ଏଇଠିକି ଆଉ ଫେରିକି ଆସିବନି। ଆମେମାନେ ଯୋଉ ମାଡ ଖାଉଥିଲେ କି, କଣ କରୁଥିଲେ ଏବେ ତ ଆମର ରାଜ୍ୟ ସରକାର କରିଦେଇଛନ୍ତି କଣ ଯେ ନା ଆ ଦଣ୍ଡମୁକ୍ତ ଅଞ୍ଚଳ କରିଦେଇ ଛନ୍ତି। ତା ପାଇଁ ପିଲାଙ୍କୁ ଆଉ ଟିଚ ଶିକ୍ଷକମାନେ ଆଉ ହାତ ବି ଦେଇ ପାରୁନାହାଁନ୍ତି, କି ଆକଟ ବି କରି ପାରୁନାହାଁନ୍ତି। ଟାଇପ୍ ତା ପାଇଁ ପିଲାମାନେ ପରିବର୍ତ୍ତନ ହେଇଗଲେଣି। ମୁଁ ଭାବୁଚି ନାଇଁ ଆମ ବେଳର ଦିନ ଭଲ ଥିଲା, ଏବର ଦିନ ଦେଖିଲେ। ଏବେ ପିଲା ସିନା ଆକଟ ହେଇ ପାରୁନାହାଁନ୍ତି କିନ୍ତୁ ବହୁତ ପିଲା ଖରାପ ହେଇଯାଉଚନ୍ତି। କିନ୍ତୁ ଆଗ ଗ କଣ ଥିଲା ମାଡ ବାଜିକି ପିଲାମାନେ ସବୁ, ସାଇଜି ହେଇକି ଥିଲେ ଆଉ ଶିକ୍ଷକମାନଙ୍କୁ ଗୁରୁ ବୋଲି ଭାବିବାର, ଏବେ ଆଉ ସେମାନେ ଆଉ କିଛି ଭାବୁନାହାଁନ୍ତି। ସେଇଦିନ, ସେଇଦିନ ଥିଲା ଏ ଏବର ଦିନ ଏ ଦିନ ଆଉ।
ହଁ, ସେଇ କଥା ଏକା। ଆଉ ଆଗେ କଣ ଉମ୍ ଟିଚର, ଗୁରୁଜୀ, ଗୁରୁମାକୁ ଦେଖିଲେ ଆମେ ଡରିବାର କଅଁ ଗୋଟେ କରି-କରିବା ଆଗୁରୁ ପାଞ୍ଚ କଥା ଭାବିବାର। ଆଜିକାଲି ତ ପିଲା ମୁଁ କାହାର ଡରେନି, କର ତାପରେ ଟିଚର କି କିଏ କଣ କହିଲେ ଦେଖିବା, ଆଉ କାମ କାମ ଭାମ ବି ଆମେ ସେମିତି ଗୁରୁଜୀ, ଗୁରୁମାକୁ ସମ୍ମାନ ଦେବାର ଯାହା ଅବଶ୍ୟ ଆମେ ଦୁଷ୍ଟ ହେବାର କ୍ଲାସରେ ହେଲେ ବି ସମ୍ମାନ ବୋଲି ଗୋଟେ ଜିନିଷ, ଆମ ପାଖରେ ଥିଲା। ଆଜିକାଲି ତ ପିଲା କଣ ମୋବାଇଲ ଧରିକି ଯିବେ, ରିଲ୍ସ କରିବେ, ଗୁରୁଜୀ, ଗୁରୁମା ସାଙ୍ଗେରେ ପୋଷ୍ଟ କରିବେ ଗୁରୁଜୀ ଗୁ ଗୁ ଗୁଜୁରୁମାହା ଫୋ ଟୋ ଉଠେଇବେ ପୋଷ୍ଟ କରିବେ, ରିଲସ୍ ବନେଇବେ ଏଯା ସି ତା ସାଙ୍ଗରେ ଟିଚର ମାନେ ବି ତାଙ୍କ ସାଙ୍ଗରେ ମିଶି ଗଲେନି କିଏ କାହାକୁ କହିବାକୁ ନାଇଁ, କିଏ କାହାକୁ ଡରିବାକୁ ନାଇଁ। ଇଆଡେ ସରକାର ବି ଆମର ଠିକ ନାଇଁ ଦେଖୁଚ ହଁ କଣ ଉଁ ସବୁ ଫ୍ରି କରିଦେଲା ପାଠ ପଢା ସବୁ। ପିଲାମାନେ ଆଉ କୋଉ ଭୟରେ ଡରିବେ କିଏ ପାଠ ପଢିବନି ସବୁ ଗଧ ହେଇକି ସିମି ସେମିତି ବୁଲିବେ ଆଉ।
ଆମ୍ ଆମେ ସବୁ ଜିନିଷରେ ସରକାର କୁ ଦୋଷ ଦେଲେ ହବ ନାଇଁ ପିଲାମାନଙ୍କର ମଧ୍ୟ ଭୁଲ ରହୁଚି। କିଛିଟା ବାପାମାଙ୍କର ମଧ୍ୟ ଭୁଲ ରହୁଚି, ସବୁ ଜିନିଷ ଦେଖିକି ଚଳେଇବାର ଅଛି। କିନ୍ତୁ ଛାଡ, ଆମର ତ ବ ବ ବୟସ ସରିଗଲା ଆମର ତ ସେଇ ଠୁ ଆମେ ପଲେଇ ଆସିଲେ, ଗୋଟେ ମତଲବ ମୂଲ୍ୟବାନ ଛାତ୍ର ହେଇକି ବାହାରିଲେ କିନ୍ତୁ ଆଉ ମନେ ପଡେ ଆମର ସେଇ ପୁରୁଣା ସାର୍ ମାନେ ଏବେ ତ ପ୍ରାୟ ଆଉ ସାର୍ ମାନେ ଆ ସ୍କୁଲମାନଙ୍କରେ ନାହାନ୍ତି କେତେଜଣ ଆ ଏ ଗୋଟେ ଜାଗାରୁ ଅଲଗା ଜାଗା ପଳେଇଲେଣି କେତେବେଳେ ଜଣଙ୍କର ଅ ବୟସ ବି ସରିଗଲାନି ଷାଠିଏ ବର୍ଷ ପରେ ଚାକିରି ବି ଛାଡି ତ ଏସବୁ ହେଇକି ବହୁତୁ ଜିନ ଷ ମୋର ମନେ ପଡେ ପ ସେଇ ପୂର୍ବ ଦିନର କଥା ମାନେ ଆ ଖେଳ ବୁଲ ମୋର ଫେବରାଇଟ ଖେଳ ଥିଲା ସେଇ ଯୋ ଆ କର୍କ ବେଟ୍ ଏ ସବୁ ମତେ ଭଲ ଲାଗିବାର ଖେଳିଆକୁ କିନ୍ତୁ ଏବେ ଆଉ ସେ ଜିନିଷ ଆଉ ସମୟ ମିଳୁନି ଖେଳି ପାରୁନେ, ଆ ସମୟ ଜଞ୍ଜାଳ ଭିତରେ ପଷିକି ଅଛେ।
ହଁ ସେଇଟା କାତ ମୋର ବି ପିଲାଦିନେ ମନେ ପଡେ। ଯୋଉ ଖେଳ ପିରିୟଡରେ ସେକ୍ସନ ଏ ସେକ୍ସନ ବି କବାଡି ଖେଳିବାର ବୋହୁ ତାଙ୍କୁ ତ ହରେଇବାର ଆମେ ମାଡ ଖାଇବାର ହା ହାତ ଗୋଡ ସବୁ ଛିଣ୍ଡିକି ପଳେଇବାର ରକ୍ତ ଫକ୍ତ ବାହାରିବାର ହେଲେ ବି ସେଇ କବାଡି ପ୍ରେୟ ସେଇ କ୍ରିକେଟ ପ୍ରିୟ, ଆମର ଏବେ ଯାଏ ଯାଇନି। ଆଉ ବୟସ ଗଲା ଚାକିରି ଫାକିରି ଲାଇନଟା ଆସିଲି ସହରରେ ଆସି ରହିଲେ ଆଉ ଟାଇମ ତ ହଉନି କବାଡି ଖେଳ କ୍ରିକେଟ ଖେଳ ଇଚ୍ଛା ପାଇଲେ ଟିକେ କ୍ରିକେଟ୍ ଯାଇକି ଗ୍ରାଉଣ୍ଡରେ ଗୋଟେ ମନିପାଲ୍ ହସ୍ପିଟାଲ ଅଛି, ସେଇଠି ଯାଇ ଟିକେ କ୍ରିକେଟ ଖେଳି ଆସୁଚି ମାତ୍ର ସେ ଯୋଉ ପିଲାଦିନେ ଆମେ ଯୋଉ ସ୍କୁଲରେ ଖେଳିବାର କ୍ରିକେଟ କବାଡି ଗୋଡା ଗୋଡି ଲୁକା ଲୁକି ସବୁ ଖେଳିବାର ସେଇ କଥା ତ ଭୁଲି ହବନି କି ଆଉ ଆଣିହବନି ଯାହା ମନ ପକେଇ ଗୋଟେ ସ୍ମୃତି ହେଇକି ରହିଗଲା ଆଉ କଣ କରିବା କବାଡି ତ ପ୍ରିୟ ଥିଲା ମୋର କବାଡି ଛାଡିବାକୁ ପଡୁଛି ଏବେ ଆଉ ଗଲା କବାଡି ଖେଳିକି ଥରେ ଗୋଡ ଭାଙ୍ଗିଥିଲା ହେଲେ ବି କବାଡିର ଭୟ ଯାଇନି କି କବାଡିର ଆଶା ଯାଇନି ଏବେ ବି ଖେଳିବାକୁ ଇଚ୍ଛା ହେଲେ ଏ କାମ ପ୍ରେସର ଘର ସିଚୁଏସନ ଦେଖିକି ସବୁ ଛାଡିବାକୁ ପଡୁଛି ଆଉ
ନାଇଁ ତମର କଣ ଖାଲି କବାଡି କଣ ପସନ୍ଦ ଥିଲା କି ତମର ତ କ୍ରିକେଟ ବି ପସନ୍ଦ ଥିଲା। ଅନ୍ୟ ଅନ୍ୟ ଖେଳ ଗୁଡାକ ବି ପସନ୍ଦ ଥିଲା। କିନ୍ତୁ ମତେ ଟିକେ ଖେଳ ଗୁଡାକ ଏତେ ଭଲ ଲାଗେନି ମୁଁ ତ ଖେଳି ପାରେନି। ଆ କି ଯୋଉ କ୍ରିକେଟ ମତେ ଏତେ ଖେଳିବାର ବି ଜଣା ନାହିଁ। ତ ତମର ଖେଳ ଦେଖିଲେ ମତେ ବେଳେ ବେଳେ ମତଲବ ଆ ନିଜକୁ ଧନ୍ୟ ମନେ କରେ ଯେ ମୋର ସାଙ୍ଗ ଏତେ ସବୁ ଖେଳୁଛି ଆଉ ତମେ ବି ସ୍କୁଲରେ କେତେ ଗୁଡାକ ପୁରସ୍କାର ବି ଆଣିଛ। ଦେଖିକି ମତେ ବି ମଜା ଲାଗୁଥିଲା ସେତେବେଳେ। ମୁଁ ବି କୁଆଡେ ଆଣିପାରନ୍ତି ଆମ ପାଇଁ ବୋଲି ତ ସେ ସବୁ ମ ମଜା ସେ ସବୁ ମସ୍ତିର ଆ ସରିଗଲା। ଆଉ ତମେ ଯେମିତି କହିଲ ଘର ଜଞ୍ଜାଳ ପାଇଁ ଆଉ ଖେଳି ହେଇ ପାରୁନି। ସେଇଟା ତ ରହିବ ଆଉ କଣ କରିବା ଆମେ ତ ଚାଷ ଚାଷ ଘରର ପିଲା। ଆମେ ପାଠ ପଢିକି କିଛି ଯଦି ଚାକିରି ନ କରିବା ଆଉ ଘର କିଏ ପୋଷିବ କୁହ? କହୁନ?
ହଁ ଏଇଟା ବି ସତ କଥା। ମୋର ଖେଳ ଆସ ମାନେ କଣ ଗାଁ ରେ ବଡ ବଡ ପିଲା ସାଙ୍କେ ଖେଳିଲାରୁ ତାଙ୍କ ସାଙ୍ଗେ ଯାଇ ଟିକେ କବାଡି ଖେଳି ଖେଳି ସେମତି ପଞ୍ଚମ ଷଷ୍ଠ କ୍ଲାସ ରୁ ଟିକେ ଟିକେ ହେବି ହେଇଗଲା। ତାପରେ ମନେ ପଡିବାର ସେମିତି ଖେଳି ଖେଳି ଜାଣି ଦେଲି ଖେଳ କେମିତି କଣ ସବୁ ନିୟମ କାନୁନ କଣ ଅଛି। ସେମିତି ଟିକେ ଟିକେ ଖେଳିଲି ସପ୍ତମରୁ ଗୋଟେ ଗୋଟେ ପ୍ରାଇଜ ଆଣିବା। ଟିକେ ଭଲ ଖେଳିବା। ଟିମ୍ ପାଇଁ ଭଲ ପରଫର୍ମାନ୍ସ ହେଲା କ୍ୟାପଟେନସିପ ତିନି ଚାରି ବର୍ଷ ରହିଲି ଜିତେଇଲି। ଏମିତି ହେଇଗଲା ସ୍କୁଲ ସରିଲା ସ୍କୁଲ ପରେ ଆମର ପ୍ଲସ ଟୁ କଲେଜ ରେ ଯୋଉ ଓ ବି ଆଦର୍ଶ ବିଦ୍ୟାଳୟରେ ସେଡି ବି ଖେଳି ବହୁତ ପ୍ରାଇଜ୍ ଆଣିଥିଲି। ତାପରେ ଏବେ ତ କଲେଜରେ ବି ଖେଳିକି ବହୁତ ପ୍ରାଇଜ୍ ଫାଇଜ ସବୁ ଆଣିଲି। ସେମିତି ହେଇ ଖେଳ ପ୍ରତି ଗୋଟେ ପ୍ରିୟ ପଳେଇ ଆସିଲା। ତାପରେ ଧୀରେ ଧୀରେ ଟାଇମ ଗଲା ତା ଖେଳର ଏ ଖେଳ ଛାଡିବାକୁ ପଡୁଛି। ଆଉ ହବ ବଲେ ବର୍ଷେ ଦି ବର୍ଷରେ ଖେଳ ଛାଡିବି ମତେ ବହୁତ ପ୍ରାଇଜ ବହୁତ ମେମୋରିଜ କ୍ରେଟ୍ କରିଦେଇଛି କବାଡ଼ି ଖେଳିକି ମୁଁ।
ହୁଁ ସେଇଟା ଏକ ସତ କଥା ଆ ଆମ ଜୀବନର ଯାହାବି ଥିଲା ଯାହା ବି ଘଟିଥିଲା। ସ୍କୁଲ ତ ସିଏ ଆମେ କେବେ ମାନ ଭୁଲି ପାରିବାନି ଆମର ସେଇ ସାଙ୍ଗମାନେ ଯାହା ବି ଥିଲେ ସେ ସବୁ ଜିନିଷ ଆମେ କେବେ ଭୁଲି ପାରିବାନି, କି ମୁଁ ଭୁଲିବାକୁ ବି ଚାହୁଁନି। ଆଉ ସେଇ ତ ପର ପୂର୍ବବର୍ତୀ ମୁହୂର୍ତ୍ତକୁ ଆମେ ଫେର ବି ଯାଇପାରିବାନି। ତ ଆମେ ସେଇଥିପାଇଁ ଆମେ କିଛି ବି କରିପାରିବାନି। ଦୁଃଖ ଲାଗୁଛି ସେ ସବୁ କଥା। ଆ ଭାବିକି ଆଉ ଆଉ ସମୟ ଆଉ ସରିଗଲା ଆମର ଆଉ କଣ କରିବା କୁହ।
ହଁ ଆଉ ସେ ଖେଳ କଥା ଭାବିଲେ ସେ ଆମ ଅମ୍ବିକା ସାର୍ ଥିଲେ ଖେଳ ଟିଚର ତାଙ୍କ କଥା ବହୁତ ମନେ ପଡେ ଏମିତି ବାଡେଇବାର ଏମିତି ପ୍ରୟ ପ୍ରିୟ କରିବାର ନା ତାଙ୍କୁ ଭୁଲି ହଉଛି ନା ତାଙ୍କୁ ଘୃଣା କରି ହଉଛି। ଆଗରୁ ଟିଚର ମାନେ ବହୁତ ଭଲ ଥିଲେ ମତେ ତାଙ୍କେ ଗୋଟେ ଅଲଗା ଟାଇପ ର ଥିଲେ ଟିଚର ବହୁତ ଖେଳ ଶିଖେଇକି ବହୁତ ଆଗକୁ ନେଇଚି ମତେ। ବହୁତ ମାରିଛନ୍ତି ବହୁତ ବୁଝିଛନ୍ତି ସବୁ ଆମେ ଦୁ ଦୁଷ୍ଟ ହେବାର ମୁଁ ଅବଶ୍ୟ ହେଲେ ବି ତାଙ୍କେ ସେ ସିଚୁଏସନ ମେ ହ୍ୟାଣ୍ଡଲ କରିକି ରଖିକି ସବୁ କାମ କରିବାର
ହଉ ତାହେଲେ ଠିକ ଅଛି ଘରେ ଡାକିଲେଣି ମୁଁ ଯାଉଛି। ରହୁଛି ପରେ କଥା ହେବା ହେଲା।
ହଉ ଭାଇ ଏବେ ନମସ୍କାର ହଉଛି ମୁଁ କଲି